ହ୍ୟାଲୋ।
ହ୍ୟାଲୋ।
ହଁ ସାର କୁହନ୍ତୁ।
ଆଃ
ଆଜି କଣ ଫ୍ରି ଅଛନ୍ତି।
ହ୍ୟାଲୋ।
ହ୍ୟାଲୋ।
ହଁ ସାର୍ କୁହନ୍ତୁ।
ଆଚ୍ଛା ମ୍ୟାମ ଫ୍ରୀ ଅଛନ୍ତି ଆପଣ।
ହ୍ୟାଲୋ।
ଶୁଭୁନି କି?
ହଁ, କହୁଗୁଁ
ମୁଁ କହଲି, ଫ୍ରୀ ଅଛନ୍ତି କି?
ହଁ, ହଁ।
ସିଏ ଏବେ, ଟପିକୁଡ୍ ଯିବା।
ହ୍ୟାଲୋ।
ଶୁଭୁନିକି, ନେଟ୍ ୱର୍କ ଶୁଅଛି?
ଆପଣଙ୍କ ଟିକେ ନେଟୱାର୍କ ଇସୁ ହଉଛି ବୋଧେ! କିନ୍ତୁ କଣ୍ଟିନ୍ୟୁ କରନ୍ତୁ। ହଁ, ଶୁଭିଲା କୁହନ୍ତୁ।
ଆ ତମ ଟପି ଉପରୁ ଯିବା।
ହଁ।
ଆଜିର ଟପିକ୍ ହଉଛି ଆମର ହୋଲି। ଆ ଯୋଉ ହିନ୍ଦୁ ଧର୍ମର ଗୋଟେ ଫେଷ୍ଟିଭାଲସ୍, ଯାହାକି ସବୁ ଆମ ରାଜ୍ୟ ନ ଆମ ଭାରତରେ ପାଳନ କରାଯାଏ। ହୋଲି ବିଷୟରେ ଆପଣ କଣ ଧାରଣା ଅଛି, କେମିତି ପାଳନ କରାଯାଏ? ଆପଣ ଗାଁରେ କେମିତି ପାଳନ କରାଗଲା? ଆପଣ କେମିତି ପାଳନ କଲେ? ସେ ସବୁ ଟିକେ କହିବେ? ଠିକ୍ ଅ
ଦେଖନ୍ତୁ, ଆମର ଏଇଠି ହୋଲିର ପୂର୍ବଦିନ ସନ୍ଧ୍ୟାରେ ହୋଲିକା ଦହନ କରାଯାଏ। ଯେମିତି କି ଲୋକମାନେ କା ଠ, ଆଉ ଶୁଖିଲା ଜାଳ ସଂଗ୍ରହ କରି, ଅଗ୍ନି ପ୍ରଜ୍ୱଳନ କରନ୍ତି। ଏବଂ ତ, ମୁଁ ହୋଲି ବିଷୟରେ କହିବାକୁ ଚାହୁଁଛି! କହୁଛି
ଉଁ, ହୁଁ।
ଅ ହୋଲି ହେଉଛି, ଆମ ଭାରତର ଏକ ପ୍ରମୁଖ ଲୋକପ୍ରିୟ ପର୍ବ। ଆଜ୍ ଯାହାକୁ ଆମେ ରଙ୍ଗର ପର୍ବ ବୋଲି କହୁ। ତ ଏହା ପ୍ରତ୍ ତି ବର୍ଷ ଫାଲଗୁନ୍ ମାସର ପୂର୍ଣ୍ଣିମା ଦିନ ହୋଲି ପାଳନ କରାଯାଏ। ତ ଫାଲଗୁନ୍ ମାସରେ ଏ ପର୍ବକୁ ଆମେ ପାଳନ କରୁ। ଏ ପର୍ବ ଭାରତ ତର ବିଭିନ୍ନ ରାଜ୍ୟରେ ମାନେ, ବହୁତ ଉତ୍ସାହର ସହିତ ପାଳନ କରନ୍ତି।
ନିଶ୍ଚନି।
ରେ-ଏଁ ହୋଲି ସହିତ ମାନେ ଏଁ ସବୁଠାରୁ ଗୋଟେ ପ୍ରସିଦ୍ଧ କାହାଣୀ ଅଛି ହୋଲିର! ଯୋଉଟା କି ପ୍ରହ୍ଲାଦ ଆଉ ହିନ୍ ଅଁ-ଅ ହିରଣ୍ୟକ
ହିରଣଶ୍ୟ, ହଁ ହିରଣେ
ସରି! ହିରଣ୍ୟ କାଶ୍ୟପୁ ଓ ହୋଲିକକ୍ କାହାଣୀ, ହିରଣ୍ୟ କଶ୍ୟପ ଜଣେ ଅତ୍ୟାଚାରୀ ରାଜା ଥିଲେ। ସେ ନିଜକୁ ଭଗବାନ ବୋଲି ମାନିବାକୁ ସମସ୍ତଙ୍କୁ ବାଧ୍ୟ କରିଥିଲେ। କହିଲେ ମୁଁ ଏକା ଭଗବାନ କହିକରି ସିଏ ସମସ୍ତିଙ୍କି, କହୁଥିଲେ ତମେ ମାନ ବୋଲି।
ହୁଁ।
ତ-ଅ କିନ୍ତୁ, ତାଙ୍କ ପୁଅ ପ୍ରହ୍ଲାଦ ଭଗବାନ ବିଷ୍ଣୁଙ୍କ ଭକ୍ତ ଥିଲେ। କାହାର
ଆଛା, ଭଗବାନ ବିଷ୍ଣୁଙ୍କ ଭକ୍ତ ଥିଲେ।
ହୁଁ।
ଚା ଆପଣ କାହାକୁ ଭକ୍ତି କରନ୍ତି?
ବାସିବ।
ସବକା ମାଲିକ ଏକ ଆଛା ସେସବୁ ସବୁ ଛାଡନ୍ତୁ ଆପଣ? ଟପିକ ଉପରେ ଆସନ୍ତୁ।
ଆଚ୍ଛା। ତ ଶୁଣ ତ ବିଷ୍ଣୁଙ୍କ ଭକ୍ତ ଥିଲେ। ତ ଏ ଏଥିରେ କ୍ରୋଧିତ ହୋଇ ହିରଣ୍ୟକଶିପ୍ୟୁ ତାଙ୍କ ଭଉଣୀ ହୋଲି ତାଙ୍କ ସାହାଯ୍ୟରେ ପ୍ରହ୍ଲାଦକୁ ଅଗ୍ନିରେ ବସାଇ ମାରିବାକୁ ଚେଷ୍ଟା କଲେ ନିଜ ପୁ ପୁଅକୁ କିନ୍ତୁ ଭଗବାନଙ୍କ କୃପାରେ ପ୍ରହ୍ଲାଦ ରକ୍ଷା ପାଇଲେ। ଓ ହୋଲିକା ଅଗ୍ନିରେ ପୋଡ଼ିଗଲେ। ତ ସେହିଦିନ ଠାରୁ ହୋଲିକା ଦହନର ପରମ୍ପରା ଚାଲି ଆସୁଛି।
ଆଛା ଆଛା।
ଓ ହୋଲିର ପୂର୍ବ ଦିନ ଅ ସନ୍ଧ୍ୟାରେ ହୋଲିକା ଦହନ କରାଯାଏ ଲୋକମାନେ କାଠ, ଶୁଖିଲା ଜାଳ, ଏସବୁ ସଂଗ୍ରହ କରି ଅଗ୍ନି ପ୍ରଜ୍ଳନ କରନ୍ତି। ଏହା ଅସ ଅସତ୍ୟ ଉପରେ ସତ୍ୟର ବିଜୟ ପ୍ରତୀକ ତ ପରଦିନ ସମସ୍ତେ ପରସ୍ପରକୁ ଅବିରବା ହୋଲି ଲଗାଇ ଶୁଭେଚ୍ଛା ଜଣାନ୍ତି। ପିଲାମାନେ ପିଚକାରୀ, ରଙ୍ଗ, ଅ ତାପରେ ପରିବାରର ବନ୍ଧୁ ମାନେ ଏକାଠି ହୋଇ ମିଠା ଖାଆନ୍ତି। ଆନନ୍ଦର ଉତ୍ସବ ପାଳନ କରନ୍ତି, ଆମେମାନେ ତାନେ ବଡ଼ମାନଙ୍କୁ ପ୍ରଣାମ କରିକି। ହୋଲି ଲଗେଇକି ହୋଲି ପାଳନ କରୁ। ତ ଓଡ଼ି ରେ ହୋଲିକାକୁ ଦୋଳ ପୂର୍ଣ୍ଣିମା ବୋଲି କୁହାଯାଏ। ଯୋଉଟା କିି ଦୋଳ ଯାତ୍ରା ହୁଏ ଆମର ଏଇଠି ପାଞ୍ଚ ଦିନ।
ହୁଁ ହୁଁ।
ତ ସେଇ ଆମର ଯୋଉ ଚାରି ଦିନ ଅଛି ମାନେ ପାଞ୍ଚ ଦିନ ହୁଏ। ସେ ପାଞ୍ଚ ଦିନ ଯାକ ମାନେ ପୂଜା କରାଯାଏ।
ଆଚ୍ଛା ହୋଲି ହୋଲି ହେବା ପୂର୍ବରୁ ପାଞ୍ଚ ଦିନ ପୂଜା କରାଯାଏ ନାଇଁ।
ଉଁ ହୁଁ ଚାରଦିନି। ଚାରି ଦିନ ପୂଜା କରାଯାଏ। ହୁଁ। ତ ଆମର ଆମର ରାଧାକୃଷ୍ଣ ହିଁ ଆସନ୍ତି।
ଆଚ୍ଛା।
ତ ଲାଷ୍ଟ ଦିନ ଯୋଉ ଦିନ ହୋଲି ଥିବ? ଅ ସେଦିନ ଆମର ଏଇଠି ଦହି ହାଣ୍ଡି ଭଙ୍ଗାଯାଏ। ଆଉ ହଁ ଦହିହାଣ୍ଡି ଭଙ୍ଗାଯାଏ। ଆଉ ଡିଜାଇ ମାନେ ଡିଜାଇନ୍ ଆଣିକିରି ସେମାନେ ଡ୍ୟାନ୍ସ କରିକରି
ଆଚ୍ଛା ଆଚ୍ଛା ଯାତ୍ରା ଯାତ୍ରା ସାଇ ଭ୍ରମଣ କରନ୍ତି।
ହଁ, ଓଡ଼ିଶାରେ ଦେଖିବାକୁ ଗଲେ ଆମର ଏଇଠି ପ୍ରଥମେ ଯେତେବେଳେ ଦୋଳ ଯାତ୍ରା କରାହେଇଯାଏ ଆମର ନଅଟା ଯ ତିରେ ମାନେ ବାହାରନ୍ତି ଠାକୁର ଅ ଯୋଉଦିନ ଲାଷ୍ଟ୍ ଥିବ ସେଦିନ ନଅଟାକୁୁ ବାହାରନ୍ତି ତ ଆଉ ସବୁଦିନ ପୁରା ଆ ରାତିରେ ଠାକୁର ବାହାରନ୍ତି ଆମର ଗାଁ ରେ ହିଁ ରାଧାକୃଷ୍ଣ ହଁ ତ ନାଇଁ। ଆମର ଯୋଉଦିନ ଲାଷ୍ଟ୍ ଥାଏ ସେଦିନ ନଅ ଟାକୁୁ ବାହାରନ୍ତି ଆଉ ସବୁଦିନ ଆଠ୍ ଆଠଟାରେ ବାହାରନ୍ତି ନ -ନହଲେ ବି ନଅଟାକୁ କେବେ କେବେ ଏମିତି ବାହାରନ୍ତି।
ଏମିତି କାହିଁକି ହୁଏ?
ଏମିତି ହୁଏ କି ଅ- ଯେତେବେଳେ ଲାଷ୍ଟ୍ ଦିନ ଥାଏ ତ ସେତେବେଳେ ଆମର ତିନିଟା ଗାଁ ବୁଲନ୍ତି।
ଆଚ୍ଛା ଅଧିକ ବୁଲନ୍ତି?
ହଁ ଆଉ ସବୁଦିନ ଅ- ମାନେ ନିଜ ଗାଁ ଟାକୁ ହିଁ ବୁଲି ଦିଅନ୍ତି। ତ- ଯେ- ଯେମିତି ପାହାନ୍ତିଆ ହବ ପାହାନ୍ତିଆ ଟାଇମ୍ ରେ ହିଁ ଆମର ଅଗ୍ନି ଜଳାଯାଏ। ତ ସେଥିପାଇଁ ଲେଟ୍ କରିକି ବାହାରନ୍ତି ଯେ ସେ ଟାଇମ୍ ଟା ଯେମିତି କଭର୍ ହେଇଯିବ।
ଆଚ୍ଛା।
ତ ସେଇଦିନ ଆମ-ରା- ମାନେ ସେତିକି ଦିନେ ଆମର ରାଧା କୃଷ୍ଣଙ୍କୁ ଧରି ମାନେ ତାଙ୍କର ଗୋଟେ ଥିବ ଅ- ବିମାନ ଯଉଟା କି ଠାକୁର ରଖନ୍ତି ସବାରି ଟାଇପ୍ ର ହେଇଥିବ ତ ସେଥିରେ ତାଙ୍କୁ ବସେଇ କିରି ଗାଁ ମାନେ ଗାଁ ର ଚାରିପଟେ ବୁଲନ୍ତି ଗାଁ ପରିକ୍ରମା କରନ୍ତି ଭ ସେମାନେ ଭଜନ, କୀର୍ତ୍ତନ, ଅ- ଗିନି, ବାଜା, ଖୋଳ ଓ ମୃଦଙ୍ଗ ସବୁ ଧରିକିରି ବୁ- ଆସନ୍ତି। ତାପରେ ଆମେ ମାନେ କଣ କରୁ ଅ- ଘର ସଫା କରିକିରି ମାନେ ଘର ତ ସଫା କରିବନି ଘରେ ଯଉଦିନ ପୂର୍ଣ୍ଣମୀ ସେଦିନ ସଫା ହେଇ ଯାଇଥିବ ତା ଆଗୁରୁ। ତାପରେ ବାହାର ଯଉ ଅଛି ଆମର ଅ -ଦାଣ୍ଡ ପାହାଚ ସେଇ ସବୁ ସଫା କରିବୁ ତାପରେ ସେଠି ଝୋଟି ପକେଇବୁ ତାପରେ ଭୋଗ ସେଇଠି ପିଢା ପକେଇକି ବାଢାଯାଏ। ତାପରେ ଠାକୁର ଆସନ୍ତି ହଁ ବୁଲନ୍ତି
ବହୁତ୍ ବଢିଆ।
ତାପରେ ହୋଲି କେବ
ଆପଣ କେମିତି ପାଳନ କରନ୍ତି ଯେମତିକି ସବୁ ହୁଁ।
ହୋଲି- ହୋଲି ଗାଁରେ ବହୁତ୍ ମାନେ ଭଲରେ ପାଳନ କରନ୍ତି। ଅ -ଦେଖିବାକୁ ଗଲେ ମାନେ ଝିଅ ମାନେ ବି ମାନେ ପାଳନ କରନ୍ତି ଯେହେତୁ ଗାଁରେ ମାନେ ସେତିକି ମାନେ ସାଙ୍ଗସାଥି ଏବେ ନାହାନ୍ତି ତ କିଏ କୁଆଡେ ପଳେଇଲେନି ସେଥିପାଇଁ ହଁ- ଆମେ ପାଳନ ଟିକେ ଅ ଅଁ -ପାଳନ ଟିକେ କରିପାରୁନୁ ବାହାରେ ରହିଲେ ମାନେ ପାଳନ କରିପାରୁଚୁ।
ଯେମିତି ଗୋଟେ ଅପ୍ସନ୍ ହେଲା ଆପଣ ମାନେ କୁହନ୍ତୁ ଏବେ ରିସିଣ୍ଟି୍ଲ୍ ଆପଣ କୋଉ ଜାଗାକୁ ଯାଇଥିଲେ ହୋଲି ପାଳନ କରିବାକୁ? ବର୍ତ୍ତମାନ ଏବେ ଯଉ ଗଲା ଏଇ ବର୍ଷ
ହଁ ଏଇ ବର୍ଷ ହୋଲି ହଁ ଏ ବର୍ଷ ହୋଲି ମୁଁ ଯେହେତୁ ଅ -ମୁଁ ବ୍ରହ୍ମପୁର ହିଁ ହୋଲି ପାଳନ କରି ଥିଲି ହୁ ସେଠି ଥିଲି ମ
ମାନେ ସାଙ୍ଗସାଥି ସହ ପାଳନ
ହଁ ସାଙ୍ଗସାଥିଙ୍କ ସହିତ ପାଳନ କରିଥିଲି।
ଆଚ୍ଛା।
ତ ଆପଣଙ୍କର ଆପଣ କେମିତି ହୋଲି ପାଳନ କରନ୍ତି?
କଣ କହିଲେ।
ଆପଣ କେମିତି ହୋଲି ପାଳନ କରନ୍ତି?
ଆଚ୍ଛା ମୁଁ କୋହୁଚି ଆପଣ ଦେଖନ୍ତୁ ହୁଏ ଆମର ଗାଁରେ କେମିତି ପାଳନ କରାଯାଏ। ପ୍ରଥମେ ତ ଆମର ଯୋଉ ହୋଲି ଦହନ ହୁଏ ହୋଲି ଦହନଟା ପାଇଁ ଯେ ଆମ କାଠ ଲୋଡା କାଠ ଦରକାର ପଡେ ଫାଷ୍ଟେ ଆମର ହୋଲି ଚଳେଇବା ପାଇଁ। ତ ପ୍ରତ୍ୟକ ଗାଁରେ ଯେତିକି ପିଲା ଅଛନ୍ତି। ସମସ୍ତେ ନିଜ ନିଜ ଘରରୁ ନହେଲେ ବାରିରୁ ଯାହାବି ଯାହାବି ପାଇଲେ ଗୋଟେ କାଠ ପଡି ହୋଉ ଯାହାବ କିଛି ସେମାନେ ସବୁ ଗୋଟେ ଜାଗାରେ ଏକଠା କରନ୍ତି ଯୋଉ ଜମା କରନ୍ତି। ପୁଣି ଆମର ଯୋଉ ଆମର ପ୍ରଶାସନ ଅଛି ଯାହାବି କିଛି ଯୋଉ କମିଟି ପୂଜା କମିଟି ଯାହା ବିି ଅଛି ସେମାନେ ସବୁ ବଡ ବଡ ବଲହା ନହଲେ ଖୁଣ୍ଟି ଯାହାବି ଆଣି ପୁରା ସଜାସଜି କରି ଗୋଟେ ପୁମା ଟାଇପରେ ତିଆରି କରନ୍ତି ଠିକ ଅଛି ମହା ପୁରୁ ସବୁ ଜାଗାରେ ହଁ ବୋହୁତ ଉଞ୍ଚାରେ ସବୁ ଜାଗା ଯେମିତି ମାହାପୁରୁ ଗାଁ ପୁରା ପରିକ୍ରମା କରି ଆସିଲା ପରେ ସେଠି ପୂଜା ହୁଏ ମହାପୁ ଚାରିକୋଳା ନିଆଁ ଜଳେଇକିରି ଚାରିଘେରା ବୁଲନ୍ତି ଆଉ ସେ ନିଆଁ ମାନେ ସେଇଟା ଯୋଉ ଲାଗିଥିବ ନିଆଁ ସେ ସକାଳ ଛଅଟା ଯାଏଁ ଜଳୁଥୁବ ମାନେ ଏତେ ତାଆପ ତହର। ଆଉ ରହିଲା ହୋଲି କଥା ହୋଲି କଥା ତ ଆମେ ସ ସବୁ ତ ହେଲା ସକାଳୁ ଉଠୁ ଉଠୁ କିଏ କାହା ଘରେ ଯାଇ ଜଗିଥିବ ପିଲାଟା ଆସିଲେ ତା ମୁଁହକୁ ହୋଲି ଜଗେଇବୁ। ମୁଁ ଖାସ୍ କରି ମୁଁ ଆମ ଘରରୁ ବାହାରୁ ବାହାରୁ ମତେ ଏ ରିସେଣ୍ଟେ ଏବେ ଯୋଉ ଗତ ବର୍ଷ ଉପରେ ହୋଲି ପକେଇଦେଇ ବାହାରୁ ବାହାରୁ
ହାଁ ହାଁ ହାଁ।
ତ ଏମତି କିଛି ହୁଏ ସାଙ୍ଗମାନଙ୍କ ସହିତ ମିଶାମିଶି ହୁଏ ଆଉ ଖାସ୍ କରି ପୁଅମାନେ ତ ଆପଣ ଜାଣିଥିବେ କେମିତି ହୋଉଚନ୍ତି।
ପୁଅମାନେ ମାନେ ବେଶୀ ସବୁ ପର୍ବ ପାଳନ୍ ଯେମିତି କି କୋହୁଚନ୍ତି ଅ ଦୀପାବଳି ହୋଉ କି ହୋଲି ହୋଉ ମାନେ ପୁଅ ମାନେ ବୋହୁତ ଏଞ୍ଜୟ କରୁଚନ୍ତି।
ଆଚ୍ଛା ଆଚ୍ଛାରେ ଆ ଯଦି ଯଦି ତମର ଟାଇମ ସମାପ୍ତ ହେଇଯାଇଚି ସମୟ ସମାପ୍ତ ହେଇଯାଇଚି? ଆ ତ କଥାଟାକୁ ଏଇଠି ଏଣ୍ଡ କରୁଚି।
ହଁ।